ହାଲୋ।
ହାଲୋ।
ଶୁଭୁଛି?
ହଁ ଶୁଭୁଛି।
ଆଉ କଣ କରୁଥିଲ?
ଏଇଠି ବଇଥିଲୁ ଆଉ।
ଆଉ ରଜ କେମିତି କଟିିଲା?
ହଁ ରଜ ଯୋଉ ଗରମ ତ ହଉଛି।
ଆଉ କୁଆଡେ ବୁଲାବୁଲି ହେଇନି?
ନାଁ କୁଆଡେ ବୁଲାବୁଲି ହେଇନି ତମେ କୁଆଡେ ଯାଇଥିଲ?
ମୁଁ ଏଇ ପ ଫାଷ୍ଟ୍ ରଜରେ ଯାଇଥିଲି ଟିକେ ଠାକୁରଙ୍କୁ ଟିକେ ଗୋରେଖନାଥ ଆଉ ଶାରଳାଙ୍କ ଯାଇଥିଲେ ଆଉ ତାପରେ ଆଉ ଯାଇନୁ ଆଉ।
ଓ ହୋ।
ଆଉ ଖା ଖାଇବା ପିଇବା କଣ ହେଇଥିଲା?
ଖାଇଆ ପିଆ କଣ ହେଇଥିଲା ଉଁ ଏଇ ଫାଷ୍ଟ୍ ରଜ ଦିନ ଗଣ୍ଡେ ହେଇଥିଲା ଆଇଁଷ ଆଉ।
ହୁଁ ହୁଁଁ। ଆଉ ଘରୁକୁ କୁଣିଆ ଆସିନାହାଁନ୍ତି? ଆସଥିବେ ତ ରଜରେ ଯେମତି ହଉ ପଛେ
ହଁ ଆଇଥେଲେ। ହୁଁ। ଆଉ ତମର ପୋଡ ପିଠା ହେଇନି?
ହଁ, ପୋଡ ପିଠା ହେଇଥିଲା।
ଆ ତମକୁ ଆସେଇ?
ମତେ ଆସେନେଇ। ଘରେ ବୋଉ ହେରିଆ କରିଥିଲେ ଆଉ।
ଓହୋ।
ତମର ହେଇଥିଲା?
ହଁ।
ଆଚଛା
ଆଉ ତମ ସେପଟେ ଲାଇନ୍ ଅଛି?
ଲାଇନ୍ କୁହନା, ଲାଇନ୍ ସିଚୁଏସନ ପୁରା କ୍ରିଟିକାଲ। ଲାଇନ୍ ଖାଲି ଯୋଉ ଟିକେ ଆଇଲା ବେଳକୁ ବର୍ଷା ପବନ, ସାଙ୍ଗ ସାଙ୍ଗ କାଟି ଦଉଛି, ତାପରେ ଆସୁ ଆସୁ ବୋଲି ଦି ତିିନି ଘଣ୍ଟା ଏକାଥରେ। ଆଜି ଏମତି ସନ୍ଧ୍ୟାବେଳେ ଯାଇଥିଲା ଏବେ ଆଇଲା ଲାଇନି ହେଇକା ଅଛି।
ହ
ଗରମଟା କେମିତି ଆଉଛି ଅସହ୍ୟ ଗରମ। ଏ ତ ସକାଳୁ ଯୋଉ ଗୁଳି ଗରମ ହଉଛି
ଓହୋ। ହୁଁ
ଆଉ ତମର ସେପଟେ ବର୍ଷା ହଉଛି?
ହଁ ଆମର ଏପଟେ ରଜ ବେଳେ ଟିକେ ବର୍ଷା ହଉଥିଲା ଆଉ ଆଉ ହଉନି।
ଓହୋ। ଆଉ ଆଜି, ଖାଇଆ ପିଇଆ କଣ ରାତିକି?
ଆଜି କଣ ପିଠା, ତରକାରୀ ହବ ଆଉ।
ହୁଁ ହୁଁ, ଚକୁଳି?
ହୁଁ।
ହଁ।
ତମକୁ ଚକୁଳି ପିଠା ଆସେଇ?
ନା ମତେ ଆସେ ଯେ ସେ କଲେ ହବ, କରିନି କେବେ ଆଉ।
ଉଁ ହୁଁ।
ଆଉ ପଢାପଢି କଣ ଚାଲିଛି?
ପଢାପଢି ତ କିଛି ହେଇନି, ହବ ଆଉ।
ଆଉ ଏକ୍ଜାମ ଯୋଉ ଦେଇଥିଲ, କଣ ହେଲା?
ହଁ ସେମତି ଭଲ ହେଇଛି ଆଉ।
କଣ କରିବ ଏ ପଢିବ ଏବେ?
ମୁଁ ଉମ୍ ଏମ ସି ଏ କରିବି।
ଉଁ ହୁଁ।
ଆଉ ତମ କଲେଜରୁ ସାର୍ଟିଫିକେଟ୍ ଆଇଁଲେଇ?
ନାଇଁ ଆଣିନାହିଁ, ମୁଁ ସାରଙ୍କୁ ଫୋନ କରୁଥିଲି, ସାର୍ କଣ ଉଠେଇନାହାଁନ୍ତି ଫୋନ, ଆ ମଗେଇଆ ଆଉ। ସନ୍ଧ୍ୟାବେଳେ ଆଉ ଟିକେ ଯାଉ ପରେ ଲଗେଇଆ ସାରଙ୍କୁ।
ଏଇ ଲାଷ୍ଟ ଆଡୁକୁ ଦେବେ ବୋଧେ ଆଉ?
ହୁଁ। ଏଇ ରେଜଲ୍ଟ ବାହାରିଲେ ଯୋଉ ପି ଜି ହଉ ଏମ୍ ସି ଏ, ଏମ୍ ବି ଏ ପାଇଁ ଯୋଉ ରେଜଲ୍ଟ ବା-ଭାରିଚି ବାହାରିଲାଣି ଆସ୍ତେ ଆସ୍ତେ ବାହାରିଗଲେ ଦେବେ ଆଉ। ସାର୍ଟିଫିକେଟ୍ ତ କଣ ମାର୍କସିଟ ଦେବେ ଆଉ। ମାର୍କସିଟ ଆଉ ତମର ଯୋଉ ଲିଭିଙ୍ଗ କଣ୍ଡକ୍ଟ ହେରିକା ଦେବେ ଆଉ।
ହଁ, ଆଉ ତମେ କୋଉଠି କଣ ପଢିବ?
ମୋର ରେଜଲ୍ଟ ବାହାରିଲେ ଯାହା ହବ ଆଉ। ଦେଖିବା କଣ ହଉଛି ଆଉ? ପି ଜି ତ କରିବା ଆଉ। ହଁ ତମେ ସେ ଏମ୍ ସି ଏ ଲାଇନକୁ କାହିଁକି ଗଲ?
ଏମ ସି ଏ ଲାଇଁ ଏମିତି ଏମ୍ ସି ଏ ରେ ଟିକେ ଏବେ ଟିକେ ଡିମାଣ୍ଡ ଅଧିକା ଅଛି ତ ସେଇଥିପାଇଁ।
ହୁଁ ହୁ
ହୁଁ।
ପ୍ଲସ ଟୁ ପରେ ତ ବିଟେକ୍ କରିଦେଇଥାନ୍ତ ସୁବିଧା ହେଇଥାନ୍ତା, ଯାହା ଟିକେ କଷ୍ଟ ହବ ପଢା ପଢି କରିଆକୁ।
ସେମିତି ଯାହା ହବ ଆଉ।
ହୁଁ।
ଆଉ ତମ ଦେହ ଭଲ ଅଛି?
ହଁ ମୁଁ ଭଲ ଅଛି।
ଉଁ ହୁଁ। ଆଉ ତମ ଘରେ ସମସ୍ତେ କଣ କରୁଚନ୍ତି?
ହଁ ଭାଇ ସମସ୍ତେ ସେପଟେ ସବୁ କଣ ଟିଭି ଦେଖୁଛନ୍ତି, ବୋଉ କଣ କରୁଚି ସେପଟେ ରୋଷେଇ କଣ। ଏମିତି ସବୁ ଆଉ।
ତମ ସେପଟେ ତାହେଲେ ବର୍ଷା ହେଇନି ନା?
ବର୍ଷା ହେଇନି ବର୍ଷା ଉଠେଇକି ଆସିଥିଲା ହେଇନି ଭାଙ୍ଗିଗଲା। ଆ ସକାଳୁ ବୋହୁତ୍ ଧୂଳି କାମ ହୋଉଥିଲା ପ୍ରବଳ, ଖରା ନାହିଁ କିନ୍ତୁ ଅଧିକା ଗରମ।
ଓହୋ। ହଁ ଆମ ଏପଟେ ଗୋଟେ ପାଗେଳା କୁକୁର ମାତିଛି ଯେ ସମସ୍ତଙ୍କୁ କାମୁଡି ଦଉଛି।
ହଁ କୁକୁର କୌଣସି କହାକୁ କାମୁଡିଥିବ ପାଗଳା ହେଇଛି ଆଉ।
ହଁ।
ଏ ଦେଖି ଚାହିଁ ରହୁଥିବ, ନହେଲେ କେତେବେଳେ ଆଟାକ୍ କରିବ।
ହଁ ବା କେତେ ଜଣକୁ ଆମ ଗାଁରେ କାମୁଡି ସାଇଲାଣି ଆଉ।
ହଁ ଭଲ, କୁକୁର କାମୁଡ଼ିଲେ ଭାରି ଖରାପ୍।
ହଁ ଵା ଯୋଉ ଇଞ୍ଜେକ୍ସନ୍
କେଇଟା ଇଞ୍ଜେକ୍ସନ ତା ପାଈଁ ଗୋଟେ ନବ ବା?
ହଁ।
ନ ହେଲେ ଜଳାନ୍ତକ ହବ, ଆଉ ଭୁକିବ ଭୁକୁର ଭଳିଆ ଆଉ।
କଣ କରିବା ଆଉ? ଆଉ ଚାଷ ବାସ ସବୁ ହେଲାଣି ସେପଟେ? ରଜ ଟାଇମ୍ ରେ ଗଲା ଆଉ, ପାଣି ନାହିଁ କୋଉଠି କଣ କୁଆଡେ ନାହିଁ ଆମ ଆଡେ ବି ନାହିଁ। ଯାଏ ତର ଏ ମୋ ମଟର ଫଟର, ପାଣି ଫାଣି ମଡେଇ କରିବେ, ନହେଲେ ନାହିଁ ଚାଷ କାଇଁ ଏ ବର୍ଷ ଧାନ ହେଲାଭଳିଆ ଲାଗୁ ନାହିଁ।
ନା।
ଚାଷ ବୁଡିଯିବ ଆସ୍ତେ ଆସ୍ତେ ଆଉ, ଲୋକ ଭାରି ହଇରାଣ ହେବେ ଖାଇବା ପିଆକୁ।
ହଁ। ଲୋକ ସେମିତି କଲେ ଆଉ, ନିଜ ହାତରେ ସବୁ କଲେ ଆଉ, ହେବନି କଣ କରିବେ।
କୋଉଠି ଲୋକ ଅଉ ନିଜ ହାତରେ କରୁଛନ୍ତି, ଲୋକ ଅନେଇଲେ ଅନ୍ୟମାନଙ୍କୁ। ଅନ୍ୟମାନାନଙ୍କୁ ଅନେଇଥିବେ ସିଏ ଆସିଲେ କାମ ହବ ନହେଲେ ନାହିଁ, ଏମିତି କଲେ ଆଉ କେମିତି ହବ। ସମସ୍ତେ ସମସ୍ତଙ୍କ ଘରକୁ ସମସ୍ତେ ଦେଖିବେ ଆଉ କଣ ସେୟା
ହଁ, ଶୁଣିଲୁ। ଏଁ, ଆଉ ତମେ କଣ ସବୁ ଫସଲ ହେଇଛି?
ଫସଲ କିଛି ହେଇନି, ଗୁଆ ଚାଷ ନଡ଼ିଆ ଚାଷ ହେଇଛି ଆଉ।
ଅଁ, ବୋଉ ଆସିନି? ହଁ। ଆମ ଆଡେ କିଛି ହେଇନି, ଏବେ ସବୁ ଲଗା ହେଇଛି ହବ ଆଉ।
ଓହୋ।
ହୁଁ।
ହଉ ଆଡ଼େ ଏ ବର୍ଷ କୁଆଡେ ବୁଲାବୁଲି ପ୍ରୋଗ୍ରାମ୍?
ବୁଲାବୁଲି ତ ଯୋଉ ଗରମ ହଉଛି, ବୁଲାବୁଲି କଣ ହବ।
ନାଇ ଏବେ ନୁହଁ ଶୀତ ଦିନ ଆଉ ରଥଯାତ୍ରା ଯିବନି ପୁରୀ।
ହଁ ରଥଯାତ୍ର ଟିକେ ପୁରୀ ଯିବା ଆଉ।
ହଉ ବୁଲି ଆସିବି ଠାକୁରଙ୍କୁ ଦେଖି ଆସ ଭିଡ ହଉଛନ୍ତି। ପ୍ରବଳ ଭିଡ ହଉଛି ଆଉ କଣ କରିବ ତ?
ହଁ।
ଯେତେବେଳେ ଗଲେ ବି ଭିଡ।
ଆଉ ଖାଇବା ପିଇଆ ସଇଲାଣି।
ନାଇଁ ଖାଇବା ପିଇବା ହେଇନି ହବ ଆଉଯାହା ଖରାବେଳେ ଖିଆ ହେଇଥିଲା ଆଉ।
ଆଉ ତମେ ସାଗେ ଏଇ ଯୋଉ ଗ ଅଚ୍ୟୁତାନନ୍ଦଙ୍କ ପାଖରେ ହବ ଏଥର ଯିବନି।
ହଁ ଅଣତିରିଶ ତାରିଖ ନା କ ଦେବସ୍ନାନ ପୂର୍ଣ୍ଣିମା। ଯିବାର ଅଛି ତ ଆଉ ଦେଖାଯାଉ କଣ ହଉଛି।
ହଁ ଠାକୁରଙ୍କ ପାରେ ଇଏ ଯିବ ନା ଆଉ।
ହୁଁ। ରଜରେ କୁଆଡେ ଗଲଣିି ବୁଲିବାକୁ ନା।
ନା ରଜର ବା ଗରମ ହେଇରା ହେଲା ଗୁଣିଆ ଆଇଥିଲି ତ ସେଇଥିପାଇଁ ଗଲିନି।
ଆଉ ରଜ ପାନ କାଇ।
ହଁ।
ହଁ ଯ ତ ନିହାତି ହେଇଥିବ ଆଉ।
ମ ହଁ ଆଉ।
ଆଉ ଆଉ ପଢାପଢି ଏବେ କଣ ହଉଛିବା ହେଇନି।
ପଢା ପଢି ହେଇନି ହବ ଆଉ।
ହଁ।
ଆଉ ତମର କଣ ହେଲା ଏଇନା ତମର ଆଡମିସନ ତ ହେଇନଥିବ।
ନାଇଁ ରେଜଲ୍ଟ ବାହାରନି ଏକ୍ଜାମର ସିପିଟିର ବାହାରନି ବାହାରିନି ତାପରେ। ଆଡମିସନ ହବ ତାପରେ ପଢାପଢି ହବ ଆଉ।
ହଁ। ହ ସେମିତି ଚାକିରି ତ ଯୋଉ ସମସ୍ୟା ହେଲାଇ ଆଉ କଣ ହବ?
ମୁଁ ବା ମିଳୁ
ହ। ହଁ ଯେତେ ପଢିଲ ତ ଚାକିରି ପାଇଁ ତମେ ବସିଥିବ ଆଉ।
ଚାକିର ଭାରି କଷ୍ଟ ଭରିଆ।
ହଁ ବା। କଣ ଆଉ କରିଆ?
ଏ ତମ ସେପଟ ଟେମ୍ପରେଚର କେତେ କଣ ଖରାର?
ଖରା ତ ଏବେ ଏତେ ହଉନି ଗୁଳୁ ଗୁଳଟିଏ ହଉଛି।
ଗୁରୁ ଗମ ଟା ଅଧିକା ଆଉ ସବୁଆଡେ ସେଇଆ।
ହଁ।
ରହି ହଉନୋଟେ ଘର ଭିତରେ ବି ରହିପାରିବ।
ହଁ ବା ଆମ ଏପଟେ ବେଶୀ ଗରମ ହଉଛି ଆଉ।
ହୁଁ।
ଉଁ ସନ୍ଧ୍ୟାବେଳଳେ ଯୋଉ ଝାଞ୍ଜି ପବନ ଦଉଛି।
ହୁଁ ହୁଁ।
ହଁ ବା ଆରେ ଇଏ ହଉଛି ଭାରି ବିରକ୍ତ ଲାଗିଲେଇ। ଆଉ କଣ ହବ? ଆଉ ତମେ କଣ ଚାକିରି ଫାକିରି ପାଇଁ ପକେଇଲେଇ ନାହିଁବା।
କୁହ ପଢା ପଢି ହବ ତାପ ଚାକିରି ହବ ଆଉ କଣ କରିବା।
କମ୍ପିଟେଟିଭ ଦେଲନି।
କମ୍ପିଟେଟିଭ ବାହରଥିଲା ସବୁ ସେଇ ଟାଇମ ରେ ସରିନଥିଲା ବିଏସି। ବିଏସି ସଇଲାକୁ ଏବେ ଆଉ କିଛି ନାହିଁ ବାହାରିବ ଆଉ ଅଗଷ ତ ସେପ୍ଟେମ୍ବର ଆଡୁକୁ ବ୍ୟାଙ୍କିଙ୍ଗ ରିଲେଟେଡ ବାହାରିଲେ ପକେଇଆ ଆଉ।
ହଁ ଶୀତରେ ତ ବେଶୀ ଇଏ ଆଉ।
ହୁଁ।
ଯୁଆଡୁ ଜଣେ ଲାଗିଗଲେ ଭଲ।
ନ ଲାଗିଲେ ଆଉ କଣ ହବ ଆ ବି କରିପାରିବି ଆଜିିକାଲି ପଇସା ନହଲେ ଆଉ କିଛି ନାହିଁ।
ହଁ।
ଚାକିରି କରିବା ପାଇଁ ପଡିବ ଆଉ।
ହଁ ପା।
ଯୋଉ ସମସ୍ୟା ହେଲାଣି।
ହଁ।
ଦାରିଦ୍ର୍ୟ ସମସ୍ୟା ହବ ଅଧିକା।
ହଁ। ହଉ ଯାଅ କଣ କରିବ ଆଉ।
ହଉ ଆଉ।
ହଁ।